ହ୍ୟାଲୋ ହ୍ୟାଲୋ
ହ୍ୟାଲୋ।
ଆଜ୍ଞା ନମସ୍କାର।
ହ୍ୟାଲୋ
ହ୍ୟାଲୋ।
ହଁ କଣ କରୁଛନ୍ତି?
କିଛି ନାହିଁ ବସିଚି ଆପଣ କଣ କରୁଛନ୍ତି?
ହଁ ଆମେ ଏବେ ଏ ସନ୍ଧ୍ୟା ଦିଆ ଶଇଲା ଯାଉଛୁ ଏବେ ରୋଷେଇ କରିବୁ ଆଉ।
ଆଚ୍ଛା, ଆଚ୍ଛା ଆଉ କଣ ରାତିରେ କଣ ରୋଷେଇବାସ କଣ ହବ?
ରାତିରେ ଆମର ରୁଟି ଖାଲି ଟିକେ ହବ।
ଆଉ ତରକାରୀ ଅଛି ଦିନର।
ଆଜ୍ଞା।
ଦିନ ର ତରକାରୀ ଅଛି?
ଛୁଆ ଆଇଲେଣି ଚାଲ। ସେ କାଲି ବନ୍ଦ କରିବ ପା। ଆଜ୍ଞା। ଆଜ୍ଞା, ହାଲୋ।
ହାଲୋ।
ଆଜ୍ଞା।
ଆଉ ରାତିରେ କିଛି ରୋଷେଇ ହବାର ନାାଇଁ ଖାଲି ରୁଟି କରିବେ ଆଉ।
ହଁ, ହଁ ଖାଲି ରୁଟି ହବ, ଆଉ କଙ୍କଡା ତରକାରୀ ତ ଦିନର ଅଛି। ତ ଆଉ ଏତେ କିଛି ମାନେ ଇଏ ନାହିଁ ଆଉ।
ଆଉ ସନ୍ଧ୍ୟା ବେଳେ କଣ କିଛି ଖାଇନ?
ନା ମୁଁ ସନ୍ଧ୍ୟା ବେଳେ ଏତେ କିଛି ଖାଏନା ନା। ଆଉ ମୁଁ ସନ୍ଧ୍ୟା ବେଳେ କିଛି ସନ୍ଧ୍ୟାବେଳେ କିଛି ଏତେ ଖାଏନା। ଆଉ ସେମାନେ ମୁଁ ଏକାଥରେ ମାନେ ରୋଷେଇ ସାରିକି ଖାଏ।
ଆଚ୍ଛା, ଆଚ୍ଛା। ଆଉ ଆପଣ ସୁଭଦ୍ରା ପଇସା ପାଉଛନ୍ତି ନା ନା ନାଇଁ?
ହଁ ପାଉଛି।
କଣ ସେ ପଇସା ସୁଭଦ୍ରା ପଇସା ରେ କଣ କଲେ ଏଇଥର?
ସୁଭଦ୍ରା ପଇସାରେ ମୁଁ ଗୋଟେ ଜେରକ୍ସ ମେସିନ୍ କିଣିକି ଆମେ ପକେଇଚୁ। ତ
ଏଇ ପଇସାରେ ଏ ଏତେ ବି ଜେରକ୍ସ ହଉନି। ଯେହେତୁ ଘର ଭିତରେ ଆମେ କରୁଛୁ ନା ତ ସେଥିପାଇଁକା ଏତେ କିଛି ଆଉ ମାନେ ହେ ଅଁ, ହେଇପାରୁନି ତଥାପି ଯେତିକି ବି ହଉଛି। ଆମେ ତ ସେମିତି କିଛି ନା ଗୋଟେ ଜିନିଷ ଆଣି ଯେହେତୁ ପଇସା ଟା ଦେଇଛନ୍ତି ତ ତାକୁ କିଛି କାମରେ ଲଗେଇବା ଦରକାର। ତ ଆମେ କାମରେ ଲଗେଇ ଦେଇ ଛୁ, ଆଣିକି ରଖିଛୁ, ଏବେ କାମ ଦଉନି ଭବିଷ୍ୟତରେ ହୁଏତ କେବେ କାମ ଦବ। ଲୋକ ନିହାତି ଜାଣିଲେ ସମସ୍ତେ ଆସିବେ।
ନିହାତି।
ଆଉ ଆପଣଙ୍କୁ ମିଳିଚି ଶଭଦ୍ର ପଇସା?
ଆଜ୍ଞା, ଆଜ୍ଞା।
ତ ଆପଣ କଣ କରିଚନ୍ତି?
କିଛି ନାଇ ମୋ ପଇସା ଗୁରା ସବୁ ଅଛି। ତ କ-ଭାବିଛି ଗୋଟେ ସେ ସ-କଣ କରିବି ଦେଖିବା ଆଉ।
ଆଚ୍ଛା, ଭବିଷ୍ୟତରେ ଫୁଲ୍ ଆମାଉଣ୍ଟ ହେଲା ଆପଣ ଗୋଟେ କଣ କରିବେ ଆଉ।
ଆଜ୍ଞା, ଆଜ୍ଞା କିଛି ଗୋଟେ ଭାବିକି ଗୋଟେ ବିଜନେସ୍ କଣ ଟିକେ ଷ୍ଟାର୍ଟ କରିବି ଆଉ।
ଆଜ୍ଞା, ଆଜ୍ଞା ହଁ କି ବିଜନେସ୍ କରିବେ ବୋଲି ଭାବିଚନ୍ତି ଆପଣ?
ସେମତି ତ ଏବେ ବି କିଛି ଭାବିନି ଦେଖିବା ଘରେ ପଚାରିବି ଏଇ ଘରେ ଠିକ ମାନେ ଭଲ ଲାଗିବ ଯୋଉ ଜିନିଷ ଟା ଘରେ ସମସ୍ତେ କହିବେ।
ଯାହା ହଉ ଆପଣ ଆପଣଙ୍କ ବୟସରେ ମାନେ ବିଜନେସ୍ କରିବା କଥା ଚିନ୍ତା କରୁଛନ୍ତି।
ଆଜ୍ଞା।
ଆପଣଙ୍କ ବୟସ ରେ, ଝିଅ ମାନେ ମାନେ ଡ୍ରେସ
ଡ୍ରେସ କି? ଭଲ କଥା ଆପଣ ଭଲ ଚିନ୍ତା। ଆଜ୍ଞା।
ଆଁ ଆମପଟେ ଗାଁରେ ଗରମ କଣ କେମତି ହଉଛି।
ହଁ ଗରମ ଗୁଳୁଗୁଳି ତ, ନା ନା ଗରମ ଗୁଳୁଗୁଳି ତ ବହୁତ ହଉଛି, ହଁ ଅଛି, ତଥାପି ଯାହା ବିି ହେଲେ, ଯେତେ ଯାହା ହେଲେ ତ ଗରମ ହଉଛି, ଖରା ଦିନ ହବ। ଖରା ଯେତିକି ନଉଛି
ଗୁଳୁ ଗୁଳି ଟା ବହୁତ ହଉଛି।
ଆ ଆସିକି ହେଲାଣି ଆପଣ କହୁଛନ୍ତି ଖରା ଦିନ, ଏଇଟା ଆଷାଢ ମାସ ଆସିକି ହେଲାଣି।
ସେ ଆସାଢଡା ତ ଖରା ହିଁ ହଉଛି, କୋଉ ବର୍ଷା ହେ
ଆଜ୍ଞା। ସେଇ କଥା ମୁଁ କହୁଛି ଯେ, ଆପଣ କଆଡେ ଗରମ ହଉଛି, ନା ନା ନାଇଁ ବର୍ଷା ହଉଛି?
ହଁ ଗରମ ତ ହଉଛି, ଗୁଳୁ ଗୁଳି ହଉଛି, ମାନେ, ଯୋଉଟା ମାନେ, ଗରମ ହେଲେ ଝାଳ ବୋଇଲେ ଖରାପ ତାହେଲେ ଗୋଟେ ହୁଅନ୍ତା। କିନ୍ତୁ ସେ ଯୋଉ ଗୁଳୁ ଗୁଳି ଟା ହଉଛି, ବେଶୀ ଲୋକଙ୍କୁ ହଇରାଣ କରୁଛି।
ହୁଁ, ଆଜ୍ଞା ଆଜ୍ଞା।
ଆଉ?
ଖରା ହେଲେ, ଘରେ ରହିଲେ ଚଳିଯିବ ପଛେ, ଗୁଳୁଗୁଳି ରେ ଘରେ ବି ବସି ହଉନି।
ଘରେ ବି ବସିହଉନି, ହଁ ସତ କଥା ଯାହା କହିଲେ, ବାହାରେ ବି ଟିକେ ପବନ ହୁଅନ୍ତା ପବନ ତ ଦଉନି ଏ ଆପଣଙ୍କର ନଈକୂଳ ଘର ତ ଆପଣଙ୍କୁ ହୁଏତ ପବନ ଦଉଛି।
ଆଜ୍ଞା ଆମର ତ ଛାତ ପ ବଢିଆ ପବନ, ଘରେ ବି ଭଲ ପବନ ହଉଛି। ଏବେ କଣ ବିଜୁଳିମାରିଲାଣି, ବର୍ଷା ଫର୍ଷା ହବ ବୋଧେ? କିଏ ଜାଣିଲା ତିନି ଚାରି ଦିନ ହେଲାଣି ସେମିତି ବର୍ଷା ଉଠି ଉଛି ବର୍ଷା ଟ ହବାର ନା ଗନ୍ଧ କିଛି ନାହିଁ।
ହଁ। ବର୍ଷା ଟିକେ ହେଲେ ହୁଏତ ମାନେ ଟିକେ ଜଳବାୟୁ ଟିକେ ଥଣ୍ଡା ପଡିଯାନ୍ତା, ଟିକେ ଭଲ ଲାଗନ୍ତା, କେବଳ ବର୍ଷାରେ ଘଡଘଡି ଟିକେ ଦଉଛି ବିଜୁଳି ଟିକେ ମାରୁଛି, ବା ସେତିକିରେ ଶେଷ ହେଇଯାଉଛି, ବର୍ଷା ପବନର କିଛି ନାହିଁ।
ଆଜ୍ଞା। ଗଛ ପତ୍ର ସବୁ ଶୁଖିଗଲାଣି ଯେ, ଟିକେ ପାଣି ପାଆନ୍ତେ।
ହଁ
ଏକେରେ ତ ଖରା ଗରମ, ଦୁଇରେ ଯୋଉ ପ୍ରଦୂଷଣ କୁ ଯୋଉ ଧୂଳି ଉଡୁଛି ଗଛ ମାନେ ଏ ରାସ୍ତାକର ଗଛ ସବୁ ଆଉ ସବୁଜ ନ ଦେଖାଯାଇ, ସବୁ ମାଟିଆ ଦେଖାାଗଲାନି।
ହଁ ହଁ।
ଆଗରୁ ଥିଲା ଗଛ ସବୁ ସବୁଜ ଦେଖା ଯାଉଉଥିଲା। କେତେ ସୁନ୍ଦର ଦେଖା ଯାଉଥିଲା ପରିବେଶ ଟା।
ସୂରୁଜ ହିଁ ନାହିଁ, ଆଉ ସବୁ ତ ନାଲିଆ, ନାଲିଆ। ରାସ୍ତା କଡରେ ଦେଖିକି ଗଛ ଗୁଡା ସବୁ ନାଲିଆ ନାଲିଆ ଗଛ।
ଆଜ୍ଞା ଯେତେ ଧୂଳି ଉଡୁଛି ଗା ଗାଡି କଣ ଚଲେଇଲା ଭଳିଆ ଲୋକ ଚଲଉଛନ୍ତି, ମୁଣ୍ଡ ପିଛା ଦି ତିନିଟା ଗାଡି ହେଇଯାଉଛି ଗୋଟେ ଗୋଟେ ଘରେ।
ହଁ ଯେତିକିଟା ଲୋକ, ସେତିକିଟା ଗାଡି, ତ ଘରେ ଆଉ।
ସେତିକିଟା ଗାଡି କାହିଁ କହୁଛନ୍ତି, ଜଣକ ପିଛା ଦିଟା ଗାଡି କହୁନାହାନ୍ତି, ଆଜିକାଲି ଚଲାଉଛନ୍ତି।
ହୁଁ ଆମ ଘରେ ତ ସେମିତି ଯେତେ ଜଣ ଅଛନ୍ତି ଆମ ଘରେ ତ ସମସ୍ତେ ବାପା ହେରୀକା ଉଁ ମାନେ ବାପା ଦି ଜଣ ଯାଉଛନ୍ତି ଦୋକାନ ତାଙ୍କ ପାଇଁ ଦି ଜଣ ଗାଡି ଦିଟା ଗାଡି ତ ଆଉ ଦିଅର ମାନେ ସି ସେମାନେ ବି ଯାଉଛନ୍ତି ତାଙ୍କର ସବୁ ଗୋଟେ ଗୋଟେ ଗାଡି। ଆମର ତ ଗୋଟାଏ ରଖିଛନ୍ତି ଦୋକାନ କୁ ଯିବା ଗାଡି ଗୋଟେ ବୁଲିବା ଗାଡି ଗୋଟେ ମାନେ ଗାଁ ରେ ଚଲେଇବା ଗାଡି। ତ ତିନି ପ୍ରକାର ଗାଡି ଯେତେ ଲୋକଙ୍କର ମାନେ ଗାଡି ଇଏ ହୋଉଛି ସେତେ ଚାହିଦା ବଢୁଛି।
ଭାବନ୍ତୁ ଆପଣଙ୍କ ଘରେ ଯଦି ଜଣଙ୍କ ପିଛା ତିନିଟା ଗାଡି ରହୁଛି ତାହେଲେ ସମସ୍ତଙ୍କ ଘରେ କେତେ ଗାଡି ହେଲାଣି। ଗାଡି କଣ ଲୋକ ଆଜିକାଲି ଚାଲେଇଲା ଭଳିଆ ଚଲଉଛନ୍ତି। ଏଇଠି ଟିକେ ପାଖକୁ ଦୋକାନକୁ ଯିବାକୁ ହେଲେ ଗାଡି ନେଇକି ଯାଉଛନ୍ତି ଆଉ କେହି ଚାଲିବାକୁ ପସନ୍ଦ କରୁନାହାନ୍ତି।
ହୁଁ ଆଗରୁୁ ଚାଲୁଥିଲେ ବୋଲି ଦେହ ସବୁ ସୁସ୍ଥ ରହୁଥିଲା। ଏବେ ତ ଚାଲିବା କମେଇଦେଲାଠୁ ମାନେ ଲୋକ ଚାଲୁନାହାନ୍ତି ପେ ତାଙ୍କର ପେଟ ଟା ବହୁତ ବଡ ହେଇକି ବାହାରି ଯାଉଛି ଯୋଉଟା କି ମାନେ ସେମାନେ ଜାଣି ପାରୁନାହାନ୍ତି ତ ପେଟ ଆମର କାହିଁ ଏତେ ବାଲାରେ ତମେ ଖାଇ ପିଇକି ତ ଗାଡି ଚଲେଇଲେ ବସିଲେ କଣ ଆଉ ହବ ଟିକେ ଏକ୍ସରସାଇଜ ତ କର ଏକ୍ସରସାଇଜ କଲେ ହୁଏତ ତମ ପେଟ ଟା କମିବ।
ନାଇଁ ନାଇଁ ଏବେକା ଲୋକ ପାଖ ଆଖକୁ ଯିବାକୁ ହେଲେ ଗାଡିରେ ନେଇକି ଯାଉଛନ୍ତି କିନ୍ତୁ ସକାଳୁ ଟିକେ ଚାଲୁଛନ୍ତି ନହେଲେ ସନ୍ଧ୍ୟା ବେଳେ ଚାଲୁଛନ୍ତି।
ହଁ।
ଲାଭ କଣ ହୋଉଛି ସେଇ ଜିନିଷଟା ଯଦି ସେଇ ଗାଡି ନବା ଜାଗାରେ ଯଦି ଚାଲିକି ପଳାନ୍ତୁ ସେଇ ଅଳ୍ପ ବାଟକୁ ସେଇ ଏକା ପରିଶ୍ରମ ହେଲା ନ ନାଇ। ଆପଣଙ୍କର ଏପଟୁ ଆ
ନିହାତି ଭାବରେ।
ଲୋକମାନେ ସେଇଟା ବୁଝୁନାହାନ୍ତି ଆଉ।
ହଁ।
ଲୋକମାନେ ଏବେ ମାନେ ସୌକିନିଆ ହେଇଗଲେଣି।
ଆଜ୍ଞା?
ଲୋକମାନେ ଏବେ ବହୁତ ସୋଉକିନିଆ ହେଇଗଲେଣି।
ହଁ ହଁ ହୁଁ। ଏ କଣ ଯିବା ଆଉ ଏଇଠି ଟିକେ ମାନେ ଦୋକାନ ଗାଁରେ ବି ଦୋକାନକୁ ପଠେଇଲେ ଗାଡି ଦିଅ ଟିକେ।
ଆଜ୍ଞା ଛୋଟ ଛୁଆକୁ ଗୋଟେ ବି ଦେଲେ ଛୋଟ ଟ ଛୁଆ ବି ଆଉ ଚାଲିକି ଯାଉନାହାନ୍ତି ସିଏ ବି ତାଙ୍କୁ ସାଇକେଲ। ସାଇକେଲ ଦେଇଦିଅ ଆମେ ଯିବୁ।
ହୁଁ ଯେତେ ଶୀଘ୍ର ଆମେ ଯାଇ ପହଞ୍ଚିକି ମାନେ ସବୁ ତାଙ୍କୁ ଜଲଦି ଦରକାର କିଛିର ମାନେ ନାହିଁ ଯେ ମାନେ ଯେମତି କୁହନ୍ତି ଧୀର ପାଣି ପଥର ଧୀର ସ୍ଥିରରେ କାମ କରେ ଧୀର ପାଣି ପଥର ଟା କାଟେ। ସେ ସେଗୁୁରା କିଛି ନାହିଁ ଆମ ମାନେ ଆମକୁ ଦେଇଦିଅନ୍ତୁ ଆମର କେମିତି ଯେତେ ଶୀଘ୍ର ଆମ କାମ ସରିଯିବ।
ଆଜ୍ଞା। ଆଉ ଏବେ ଆପଣ କଣ କରୁଛନ୍ତି?
ହୁଁ ଏବେ ଝିଅକୁ ଟିଉସନରେ ଛାଡିକି ଆସିଲି ଯାଉଛି ମୁଁ ଏବେ ତଳକୁ ଯିବି। ଆଉ ବୋଉ ହେରିକା ବାପା ବାପା ହେରିକା ସମସ୍ତେ ଚାହା ପିଇବେ ତ ସେମାନଙ୍କୁ ଚାହା ଦେବି।
ଆଜ୍ଞା ଚାହା କଣ ସମସ୍ତେ ପିଅନ୍ତି ଘରେ?
ହଁ ଆମ ଘରେ ସମ୍ କେବଳ ମୁଁ ହିଁ ପିଏନି। ଆଉ ମୋ ସ୍ୱାମୀ ପିଅନ୍ତିନି ମୋ ଦିଅର ନଣନ୍ଦ ଏମାନେ କେହି ପିଅନ୍ତିନି ବାପ ପା ବୋଉ ଏମାନେ ପିଅନ୍ତି। ତାଙ୍କ ଟାଇମ ନା ଆଇକା ଚାହା ଟା ଗୋଟେ ତାଙ୍କ ର ଅଭ୍ୟାସ ସକାଳେ ସନ୍ଧ୍ୟାରେ ଟିକେ ଚାହା ପିଅନ୍ତି। ଆମ ସାନା ବାପା ଯିଏ ସିଏ ବହୁତ ମାନେ ତାଙ୍କର ବିଚାର ତ ଅଳ୍ପ ଅଳ୍ପ ପିଇବେ ପୁରା ଅଳ୍ପ କିନ୍ତୁ ସେ ଚାହା ପିଇବେ ବହୁତ ଥର ଚାହା ପିଇବେ ଯେତ ଯେତେଥର ସିଏ ଥିବେ ସେ ସେତେଥର ଚା ପିଉଥିବେ ଚାହା ଗରମ ହୋଉଥିବ ତାଙ୍କୁ ଦିଆହୋଉଥିବ।
ଆଜ୍ଞା ଜଣ ଜଣଙ୍କର ଅଭ୍ୟାସ ଥାଏ ଆଉ।
ହଁ ସେଇଟା ତାଙ୍କର ଅଳ୍ପ ଅଳ୍ପ ପିଇବେ କିନ୍ତୁ ଚାହା ପିଇବେ।
ଆଜ୍ଞା।
ଆପଣ ଚା ପିଅନ୍ତି ନା ନାଇଁ?
ମୁଁ ପିଏନି ଏମତି କଉ ଦିନ ଯଦି ଇଚ୍ଛା ହେଇଯଏ ତାହଲେ ପିଏ।
ମତେ ଲାଗେ ମୁଁ ଚାହା ପିଇଲେ ମୋ ମୁଣ୍ଡ ଟା ବି ଏ ବିନ୍ଧେ। ଚାହା ପିଇବା ଟା ମାନେ ଦେହ ପାଇଁ ଏତେ ବି ଭଲ ନୁହେଁ।
ନିହାତି ଜମାରୁ ଭଲ ନୁହେଁ।
ତ ମାନେ କେବ ଲାଲି ଚାହା ଅଦା ଗୋଲମରିଚ ଏସବୁ ପକେଇ ଲାଲି ଚାହା ପିଅନ୍ତୁ ଦେହ ପାଇଁ ଭଲ। କିନ୍ତୁ ମାନେ ଔଷଧୀୟ ଭାବରେ ଗୁଣ ଭାବରେ ସିଏ କାମ କରେ କିନ୍ତୁ କେବେ ମାନେ ଅମୁଲ ଚା ହଉ କି କ୍ଷୀର ଚା ହଉ ଏସବୁ ଜିନିଷ ମାନେ ଯେତେ କମ ପିବେ। ହଁ କେତେ କେତେବେଳେ କେମିତି ଟିକେ ଇଚ୍ଛା ହେଲା ଆପଣ ପିଇଦେବେ ଆଉ ଆପଣ ସବୁବେଳେ ସେଇ ଜିନିଷ ପିଇଲେ
କି ଦେହ ଥଣ୍ଡା ଅଛି ପିଇ ଦେେଲେ ସେଇଟା ଗୋଟେ
ହଁ ହଁ ହଁ।
ଚଳିଯିବ।
ହଁ।
ଆଜ୍ଞା। ହଉ ଯାଆନ୍ତୁ ଆପଣ କଣ କାମ ଅଛି ଯଦି କରିବେ। ଆଜ୍ଞା ଆଜ୍ଞା।
ଆଗ୍ୟା।